ହଁ।
ହୁଁ ଆଉ କଣ କେମିତି ଖବର?
ହଁ। ତ ସୁଖୀ ଦୁଃଖୀ ଜୀବନ ଆଉ। ଘରେ ରହି ରହି ଭଲ ଲାଗୁନି।
ନେଟୱାର୍କ ନେଟୱାର୍କ ପ୍ରୋବ୍ଲେମ ରହୁଛି। ହଁ ହଁ।
ଏବେ ଶୁଭୁଛ ଠିକସେ?
ହଁ ଟିକେ ନେଟୱାର୍କ ଆଗକୁ ଆସ ହଁ ଗେଲି।
ହଁ ହଁ।
ହଁ ଏବେ କହ। ବର୍ଷା ହଉଛି ସେପଟେ?
ହଁ ବର୍ଷା ତ ଜୋରେ ହଉଛି।
ହଁ ହଁ। ଆଉ।
ରାକ୍ଷୀ ପୂର୍ଣ୍ଣିମା ରେ କଣ କରୁଛ?
ରାକ୍ଷୀ ପୂଣ୍ଣିମାରେ ସେମିତି କିଛି ନାଇଁ। ନୂଆଡ୍ରେସ ବି କଲେ କରିବି ନ ହେଲେ ନାଇ ପଇସା ଥିବାର ଅଛି। ଲାଗୁ ଲାଗୁଛି ଆଉ ଏବେ କରିବିନି ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଯାହା ଯାହା ଥିବ ଯାହା ଯେମିତି ଥିବ କରିବି ଏବେ ତ ଗୋଟେ ବାହାଘର ଅଛି। ଘରେ ନିର୍ବନ୍ଧ ଅଛି ଘର ପ୍ର ତିସା ଅଛି ସେଇଠିକୁୁ ଡ୍ରେସ୍ ଦରକାର। ସମ୍ବଲପୁରୀ ର କୁର୍ତ୍ତୀ ଗୋଟେ ସିଲେଇବି ଆହୁରୁ ଗୋଟେ ଡ୍ରେସ ତା ଣିବି ନିର୍ବନ୍ଧ ପାଇଁ
ହଁ।
ବଲାବେଳେ ସେଇଟା ଆକ କେତେ ଇଏ ହବ?
ହଁ
ହୁଁ। ହୁଁ ତୁ କଣ କରୁଛୁ ନା କଣ ଡ୍ରେସ ସିଲେଇ?
ହଁ ଦେଖିବା କରିବା ଆ ପଇସା ଥିଲେ କରିବି ଆଉ।
ହୁଁ ସେଇଆ। ରାକ୍ଷୀକୁୁ ନାଇଁ ଏବେ ଯା ଆସିବ କଣ ଆମର ଅ ଗଣେଶ ପୂଜା ଗଣେଶ ପୂଜା କୁ ଗୋଟେ କରିବାକୁ ପଡିବ ଆଉ।
ହଁ ଗଣେଶ ପୂଜା କେବେ ଅଛି?
ସେପ୍ଟେମ୍ବର
ସେପ୍ଟେମ୍ବର ନାଁ କି?
ଏଇ ମାସରେ ଆସିବ ଆଉ। କଲେଜ ସରିକା କକୁ ଯିବା କଥା ବୁଲି ବାହାରକୁ କୁଆଡେ ସାଙ୍ଗସାଥି ମାନଙ୍କୁ ଯିବା କଥା କହୁଚି କରିକୀ ଗୋଟେ ପିନ୍ଧିବା କଥା ଆଉ।
ହୁଁ ଗଣେଶ ପୂଜା ସରିଲେ ତାପରେ ଦଶହରା।
ହଁ ଦଶହେରା। ସେଇ କୁମାର ପୂର୍ଣ୍ଣିମା।
ହଁ ତାପରେ କାର୍ତ୍ତିକ ପୂର୍ଣ୍ଣିମା ପଳେଇ ଆଇବ ସାଙ୍ଗେ ସାଙ୍ଗେ ଆଉ ଥରେ ଜାନୁଆରୀ ହେଇଯିବ।
ହଁ ସେଇଆ। ହୁଁ। ବର୍ଷା ତ ବହୁତ ଜୋର ହେଲା ଆଉ।
ହଁ ପରା ଜୋର ଜୋର ହଉଛି ବର୍ଷା।
ବର୍ଷ ଋତୁ ଆରମ୍ଭ ହେଇଗଲା।
ହଁ। ଆଉ କଣ ପିଠା ଫିଠା ବନଉଛ ନା ନାଇଁ ରାକ୍ଷୀ ପୂର୍ଣ୍ଣିମାରେ? କଣ କେମିତି କଣ ବନାଉଛି କ କରୁଛ ଟିକେ କୁହ?
ରାକ୍ଷୀ ପୂଣ୍ଣିମାରେ ନାଇ ହେମିତି ଯ ଅ ମିଠା ହେରିକା ତ କିଣିକି ଧରିକି ପଳେଇ ଆଶୁ ଆଉ ଏମିତି ମଣ୍ଡା କି ଏମିତି କାକରା ହେରିକା ବନେଇବା କଥା ଆଉ।
ହଁ।
ଏ ଗୋଟେ ଥର ମୁଁ ରାକ୍ଷୀ ପୂର୍ଣ୍ଣିମାରେ ରସଗୋଲା ପନେଇବି କହିକି ବନେଇଲି। ନାଇ ଯେ ସେଟା ପୋଡିଗଲା। ପୋଡ଼ି ଦି ଟିକେ ସେଟା ଦେଇ ମି ଆରେ ସେଟା ଟିକେ ଦି ମିନିଟ ଘଡେଇକି କାଢିବା ବଦଳରେ ମୁଁ ପାଞ୍ଚ ମିନିଟ୍ ଛାଡି ଦେଇେଇଥିଲି। ସେଇଟା ଲାଗିଗଲା ଆଉ ସେ ଛେନାଟାରେ ଟିକେ ପାଣି ଥିଲା ବୋଲି ବି ସୁଜି ଟିକେ ମାରିଦେଲି। ଗଲାଆଡୁ ସେଇଟା ଖାଲି ଷ୍ଟା ଟେଷ୍ଟ ବେକାରିଆ
ଓ ହୋ। ନାଇଁ ତ ହଉଛି ଆଉ କଣ କରିବା?
ହଁ ପରା। ଆଉ ତତେ କଣ ପିଠା ପଣା ସବୁ ଜଣା ନିଜେ ବନେଇ ପାରୁଛି?
ନାଇଁ ମତେ କିଛି ଆସୁନି ପିଠା ବନେଇ। ଖାଲି ରୋଷେଇ ଜଗା ଟିକେ ଆସୁଛି।
ଆସୁନି ବନେଇ ନୁକି କି।
ନାଇଁ ମୁଁ ଖାଲି ହେଲ୍ପ କରିଛି। ଖାଲି ସାହାଯ୍ୟ କରିଛି ହଁ ଖାଲି ସାହାଯ୍ୟ କରିଛି କେବେ ବନେଇନି।
କାକରା ହାରିକା ବିି ଦେଇନୁ। ଚକୁଳି କାକାରା ଇଟିଲି।
ନାଇଁ ମୁଁ ଖାଲି ସାହାଯ୍ୟ କରୁଛି ବନେଇବାରେ।
ହୁଁ।
କରିନି କେବେ ଆଉ।
ତ ଦିଦି ଅଛନ୍ତି। ତ ତୁ କହି କରଥିଲ ତ ଦିଦି ତ ଦିଦି ଏବେ କଣ କରୁଛନ୍ତି?
ପଢୁଛି ସେ ଯୋଉ ଏକ୍ଜାମ ସବୁ ଦଉଛି ପରୀକ୍ଷା।
ଓ ହ କେତେ ବର୍ଷ ହେଲା ଆଣିକି ତାଙ୍କୁ।
ନାଇଁ ହେଲାଣି କେତେ ଗୁଡେ।
ତୋଠୁ କେତେ ବର୍ଷ ବଡ କି ତୁ ଜାଣିନୁ?
ହେଲାଣି ତାକୁ ଚବିସି।
ଆଉ
ବିଜୁଳିଟା ମାରୁଥିଲା ତ ସେଇଥିପାଇଁ ଏଇଠି ଟିକେ ରହିଗଲି।
ହଁ।
ହ
ହେଲେ ବାହାଘର ହରିଆ କରିବ ନା କଣ?
ହଁ। ଦେଖାଯାଉ ସେ ତ ପଢୁଛି ଆଉ କଣ? ଚାକିରି ବାକିରି ହେଲେ ବାହା ହବ ଆଉ ଡାକିବି।
ଆଛା ହଁ ତାଙ୍କର ବି ଇଚ୍ଛା ହେବାର ଅଛି।
ହଁ ସେଇଟା ତ।
ହଉ ହେଲେ ଡାକିବୁ ହଁ
ହଁ।
ହୁଁ ହୁଁ। ଆଉ ତମ ଗାଁ ଆଡେ ତୁ ଯାଉନୁ?
ଗାଁ ଆଡେ ପରା ଯାଇନି ଯିବି ଆର ମାସ। ଯିବି ଟିକେ ବୁଲାବୁଲି କରିବି ରହିବି। ଏପଟେ ଉଦୟଗିରି ପଟେ।
ଓ ହୋ।
ହୁଁ ହଁ।
ହ ଆଉ କଣ ଏ ବାପରେ କେତେ ବଡ ବିଜୁଳି ଘଡ ଘଡି।
କେତେ ବଡ଼ ବିଜୁଳି ଘଡ ଘଡି ଲାଇଟନିଙ୍ଗ ହଉଚି ପୁରା ଭିତରକୁ ଆସୁଚି। ହୁଁ ହୁଁ। ହଁ।
ଗଛ ଲତା ଯାକ ଭଲ ପାଣି ପାଇଗଲେ ଟିକେ ଯୋଉ ଖରାମ ଗର ଗୁଳି ହଉଚି
ସେଇ କଥା।
ଆଉ ହୋଲିର କଣ ସବୁ କେମତି କଣ କରିଥିଲ ତମେ ମାନେ?
ହୋଲି ବାହାରିଲୁ ତ ଖେଳିଲୁ ଏମିତି ମିଠା ପିଠା ଖାଇକି କୋଲଡ୍ରିଂଙ୍କସ ସୋପ। ଥଣ୍ଡା ପିଇକି
ଆଚ୍ଛା।
ତମେ ମାନେ ପିଲା ପିଲା ଖେଳୁଚ ନା ତମ କଲୋନି ରେ ସମସ୍ତେ?
ସବୁ ସବୁ ସ୍ତ୍ରୀ ଲୋକ ଭାଇ ମାନେ ଝିଅ ମାନେ ସବୁ ମିସିକି ଖେଳୁଚୁ ଆଉ।
ଓ ହୋ।
ହଁ।
ହୁଁ ଭୋଜି ଭାତ କରୁଚ ନା ସେଇଦିନ ନା ଏମିତି ଯିଏ ଯାହା ଘରେ ହିଁ ଖାଅ ପିଅ।
ନାଇଁ ଯିଏ ଯାହା ଘରେ। ଆଗରୁ ହଉଥିଲା ହୋଲି ଦିନ। ଏବେ ହଉନି କାଇଁ।
ଆଛା ଆ ହୁଁ ଆମର ବି ଏଠି ଆଗରୁ ବହୁତ ଏମିତି ବଢିଆ ଭୋଜି ଫୋଜି ହୁଏ। ଏବେ ଖାଲି ଏମିତି ଇଏ ମାନେ ଆ ସବୁ ଏମିତି ମିଶିକି ଇଏ କରନ୍ତି ହୋଲି ରେ ଖେଳୁ। କିନ୍ତୁ ଅ ଖାଲି ଏମିତି ଦହିବରା ଯଦି ଏମିତି ଘର ମାଲିକ ହେରିକା ଆସିଚନ୍ତି ତାହେଲେ
ହୁଁ
ଦହିବରା ହେରିକା ମଗେଇ ଦିଅନ୍ତି। ଇଏ କରନ୍ତି। ତିନିଟା ଚାରିଟା ପର୍ଯ୍ୟନ୍ତ ଖେଳୁ ଟିକେ ଡେଉ। ତାପରେ ଯିଏ ଯାହା ଘରକୁ ଆସିକି ନା ଯାହା ଘରେ ଆମିଷ ହେଇଥିବ ଇଏ ସିବ ଖାଅ ପିଅ କରନ୍ତି, ନହେଲେ ନାହିଁ ଯାହାର ସାଧା ଫାଧା ଖାଇକି ଶୁଅନ୍ତି ଆଉ।
ହଁ।
ଆମର ଏଇଠି ଏମିତି ହୋଲି ଖେଳୁଯେ ମାନେ ସପ୍ତାହ ପର୍ଯ୍ୟନ୍ତ କଲର ଛାଡିବାକୁ ନାଇଁ।
ଆମେ ବି ଖେଳୁଚୁ ପ୍ରବଳ।
ହଁ ଖାଲି ମୁଣ୍ଡ ଫଟା ଅ ସେ କଲର୍ ଆହୁରି ଏମିତି ବହୁତ ଖାଲି ରଙ୍ଗ ତ ଅଳତା ରଙ୍ଗ ଇଏ ରଙ୍ଗ ସବୁ। ହାତ ଯାକ ପୁରା ଭାଲୁ ଭଳିଆ ହେଇକି ଥାଉଚି।
ହଁ ମୁହଁ ତ ଛାଡି ନଥିବ ପୁରା ନିଶ ଆଡେ ସବୁ ଥିବ।
ହଁ ମୁହଁ ପୁରା ଏମତି ଜଳିଗଲା ଭଳିଆ ରେଗଡି-ରେଗଡି-ରେଗଡି କଲେ ଯାଇକି କଲର ଟା ଟିକେ ଫିକା ହେଇକି ଛାଡିବ। କିନ୍ତୁ କାନ ନାକ ସବୁ ଲାଗିକି ଏକା ରହିଥାଉଛି।
ଆଉ ଅଞ୍ଜଳି କଣ କରୁଚି? ହାଲୋ। ହାଲୋ।